ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହ୍ୟାଲୋ। ହାଲୋ। କଣ କରୁଛନ୍ତି? ହ
ବସିଇରି। ଆପଣ କଣ କରୁଛନ୍ତି?
ଖାଇସାରିଲେଣି? ବସଚି ଖାଇସାରିଲେନି।
ହଁ ଖାଇଚି।
ଓ ହ କଣ ଖାଇଲେ?
ଭାତ ଡାଲି ମିଲମିକର ତରକାରୀ ଆପଣ କଣ ଖାଇ
ଓହୋ। ସେ ଡାଲି ମିଲମିକର ତରକାରୀ। ଆପଣ କରୁଛନ୍ତି।
ବସିଛି।
ଉଁ ହୁଁ।
ଆପଣଙ୍କୁ କଣ କଣ ଖାଇବାକୁ ଭଲ ଲାଗେ?
ହୁଁଁ ମତେ ଜଳଖିଆ ଖାଇବା ଭଲ ଲାଗେ।
ଆଉ କିଛି?
ଆପଣ କଣ ଖାଆ ଆପଣ।
ଆଉ କିଛି?
ଆଉ ସେ ଜଳଖିଆ ଖାଇବାକୁ ଭଲ ଲାଗେ ବିରିୟାନୀ ଘରିକା। ଆପଣଙ୍କୁ କଣ ଭଲ ଲାଗେ?
ମତେ ଗୁପଚୁପ୍ ଆଇସକ୍ରିମ ଚକଲେଟ।
ଛୁଆଁଙ୍କ ଜିନିଷ।
ବିରିୟାନୀ।
ଛୁଆଙ୍କ ଜିନିଷ ସବୁ ଖାଇବାକୁ ଭଲ ଲାଗେ।
ହଁ।
ଓହୋ। ଆପଣଙ୍କ ଘରେ ସମସ୍ତେ ଭଲ।
ସମସ୍ତେ ଭଲ ଆପଣଙ୍କ ଘରେ କେମିତି ଅଛନ୍ତି ସମସ୍ତେ।
ହୁଁ ଭଲ ଅଛନ୍ତି।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଉଁ ବାପା ବୋଉ ନାନୀ। ଭାଇ ଭଉଣୀ। ଜେଜେ ଜେଜେବାପା ଦାଦା ଖୁଡି। ଆପଣଙ୍କ ଘରେ।
ବାପା ମା ସ୍ୱାମୀ ଛୁଆ। ମୋର ଗୋଟେ ପୁଅ ଗୋଟେ ଝିଅ।
ଭାଇ ଅଛନ୍ତି।
ଓହୋ।
ଆପଣ କଣ କରନ୍ତି?
କିଛି ନାହିଁ ପଢ଼େ।
କୋଉଥିରେ ପଢୁଛନ୍ତି।
ପ୍ଲସ ଥ୍ରୀ।
ଆପଣଙ୍କ।
ଆପଣ କଣ କରନ୍ତି କଣ କହିଲେ?
ଟିଭିି ଦେଖିବାକୁ ଭଲ ଲାଗେ।
ହଁ।
ମୋବାଇଲରେ ଗେମ୍ ଖେଳନ୍ତି।
ହଁ।
କୋଉ ଗେମ୍ ଖେଳନ୍ତି।
ମୁଁ ଏଇ କ୍ରଫଟିଙ୍ଗ ଆଣ୍ଡ ବିଲଡିଂ କ୍ଲାସ୍ ଅପ କ୍ଲାସ୍। ଫ୍ରୀ ଫାୟାର।
ଆପଣ କଁ କରନ୍ତି?
ମୁଁ ଘରେ ଅଛି ଗୃହିଣୀ।
ଓହୋ। ଘର କାମ ସବୁ କରନ୍ତି।
ହଁ।
ଉଁ ହୁଁ।
ଆପଣଙ୍କ ସ୍ଵାମୀ କଣ କରନ୍ତି? ତମ ସ୍ଵାମୀ କଣ କରନ୍ତି?
ସ୍ୱାମୀ ଚାଷ କାମ କରନ୍ତି।
ଓ ହୋ।
ଆପଣଙ୍କ ବାପା କଣ କରନ୍ତି?
ହୁଁ ବାପା ସେ ଯୋଉ ସେଇ କୃଷି କାମ କରନ୍ତି ଆଉ।
କଣ ସବୁ ଚାଷ କରନ୍ତି?
ଉଁ ଧାନ। ହ ବାଇଗଣ, ଟମାଟର, ଏ ସବୁ ଆଳୁ।
ପନିପରିବା ଚାଷ କରନ୍ତି?
ହୁଁ। ଆପଣଙ୍କ ଆଡ଼େ ଧାନ ଚାଷ କଲେଣି?
ହଁ।
ଓକେ। ଆପଣଙ୍କ ଆଡେ ରଜ କେମିତି କଟିଚି?
ରଜ ବହୁତ ଧୁମ୍ ଧାମ୍ ରେ ପାଳନ କଲୁ।
ଉଁ ହୁଁ।
ଆମେ ତ ଝିଅ ମାନେ ଅଳତା ଲଗେଇଲୁ, ନୂଆ ଡ୍ରେସ ପିନ୍ଧିଲୁ, ଆମ ଗାଁ ରଜ ମହୋତ୍ସବ ଶିବ ମନ୍ଦିରରେ ହେଉଥିଲା ସେଠି ଦୋଳି ଖେଳିଲୁ। ବହୁତ ସାରା ଦୋଳି ଲାଗିଥିଲା। ବୁଲିଲୁ। ସେଠି ରଜପାନ ଖାଇଲୁ ବହୁତ କିଛି ଏଞୟ କଲୁ।
ଉଁ, ହୁଁ ମାନେ ବହୁତ ଧୁମ୍ ଧାମରେ ପାଳନ କନୁ।
ହଁ।
ହଁ, ହଁ ଆଉ କଣ ଆ ଆପଣଙ୍କ ଘରେ ପିଠା ଫିଟା କିଛି ହେଇନି?
ହଁ ଆମ ଘରେ ପୋଡପିଠା କାକେରା ପିଠା, ଇଟିଲି, ମୁଆଁ ପିଠା।
ଉଁ ହୁଁ।
ବରା, ଆଳୁଚପ୍ ଏସବୁ ହେଇଥିଲା।
ଉ, ହୁଁ।
ଆପଣ କେମିତି ରଜ ପାଳନ କଲେ?
ଆମର ବି ବହୁତ ଧୁମ୍ ଧାମ୍ ରେ ପାଳନ କରୁଛନ୍ତି। ବହୁତ ଭଲରେ କଟିଚି।
ନୂଆ ଡ୍ରେସ୍ କରିଥିଲେ?
ହଁ।
କୁଆଡେ ବୁଲିବାକୁ ଯାଇଥିଲେ?
ଆମେ ସାଙ୍ଗମାନେ ସବୁ ଅଶୋକଝର ଯାଇଥିଲୁ ହେଟୁ ଯୋଉଁ ଅଶୋକ ଝର ଯାଇଥିଲୁ କପିଳାସ ଯାଇଥିଲୁ। ପୁରୀ ଯାଇଥିଲୁ।
ପୁରୀ?
ହୁଁ।
ପ୍ରଭୁ ଜଗନ୍ନାଥ ହେଲେ।
ହଁ। କଣ କୁଆଡ଼େ ଯାଇନାହାନ୍ତି ବୁଲିବାକୁ ଖାଲି ଗାଁରେ?
ନାଇଁ କୁଆଡେ ଯାଇନୋଉଁ।
ହୁଁ ଉଁ।
ଆପଣଙ୍କ ଆଡେ ପାଗ କେମିତି ଅଛି ବର୍ଷା ହୋଉଚି ନା ଖରା ହୋଉଚି?
ଖରା ପାଗ ଦେଇଚି ବୋହୁତ ଜୋରରେ ଖରା ଆପଣଙ୍କ ଆଡ଼େ?
ମାଆଡେ ମେଘୁଆ ମେଘୁଆ କରିଚି ଆଉ।
ଓହୋ। ସକାଳେ କଣ ଖାଇଥିଲେ?
ସକାଳେ ରୁଟି ଆଳୁ ଭଜା ଖାଇଥିଲି ଆପଣ କଣ ଖାଇଥିଲେ?
ପଖାଳ ଆଳୁ ଭଜା।
ପଖାଳ ଆଳୁ ଭଜା?
ହୁଁ।
ଆପଣ ଏବେ କଲେଜ୍ ଯାଇଥିଲେ ନା ଯାଇନାହାନ୍ତି?
ନାଁ ଆଜି ଯାଇନି କ୍ଲାସ।
ଆଜି କାହିଁକି ଯାଇନାହାନ୍ତି?
ହୁଁ ଦେହ ଭଲ ନଥିଲା ତ ଯାଇନି।
ଦେହ ଖରାପ ହେଇଯାଇଚି?
ହୁଁ।
କଣ ଖରାପ ହେଇଯାଇଚି?
ଥଣ୍ଡା ବୋହୁତ ଜୋର ରେ ହେଇଯାଇଚି।
ଏତେ ଖରା ଦିନ ପରେ ବର୍ଷା ଦିନ ଆସିଲାଣି। ପାଗ ଚେଞ୍ଜ ହେଲାଣି।
ହଉ
ସେଥିପାଇଁ ଥଣ୍ଡା ହେଇଯାଇଥିବ ଆଉ।
ହଁ।
ମେଡିସିନ ଖାଇଛନ୍ତି?
ହଁ।
ହଉ।
ଅଉ।
ଆପଣଙ୍କ ଗାଁ ରେ ଗଣେଶ ପୂଜା ହୁଏ?
ହଁ ହୁଏ।
ଏ ହାତି କଣ ଗଣେଶ ପୂଜା ହୁଏ।
ଆମ ଗାଁରେ ବୋହୁତ ଭଲରେ କରନ୍ତି ପିଲାମାନେ।
ଓହୋ।
ଆପଣଙ୍କର ଲାଇନ୍ ଅଛି?
ହଁ ଆପଣଙ୍କ ର ନାହିଁ କି?
ହଁ ଏବେ ଲାଇନ୍ ଅଛି।
ଆପ୍ ହୁଁ ହୁଁ।।
ଦି ଘଣ୍ଟା ହେଲା କଟି ଯାଇଥିଲା।
ଓ ହୋ।
ଏବେ ଲାଇନ୍ ଆସୁଛି।
ଆସିଲେ ଏବେ?
ହଁ ବହୁତ। ଗରମ ହଉଛି।
ଓହୋ ଆଉ ଖରା ଦିନ ଗରମ ହବନି କଣ ଶୀତ ଲାଗିବ।
ହ।
ଖରାଦିନରେ ତ ସମସ୍ତେ ହିଁ ଗରମ ଲାଗୁଛି।
ଲାଇନ କଟିଗଲେ ପ୍ରବଳ ଗରମ ହଉଛି।
ହୁଁ।
ବାହାରେ ଗଛ ମୂଳେ ବସି‌ ସେଇଆକୁ ପଡିବ ଆଉ ଥଣ୍ଡା ଲାଗିବ ଗଛ ପବନ ଖାଇଲେ।
ହୁଁ ହଉ ମୋର କାମ ଅଛି ମୁଁ ରହୁଛି।
ହଉ ଠିକ୍ ଅଛି।